ହ୍ୟାଲୋ ହ୍ୟାଲୋ
କଣ କରିବି ମଣିଷ ଜୀବନରେ ସେଇ ଗୋଟିଏ କାମ ଝିଏ ପିଲାଙ୍କର ରୋଷେଇ କରିବ ଖାଇବାକୁ ଦବ। ହ
ଉ ହୋଁ ତମର କଣ ଘର ପାଖରେ ଟ୍ରେନ ଅଛି ନା କଣ?
ହଁ ପରା ତମ ଘର ପାଖରେ ବି ବୋଧେ ଅଛି ବୋଧେ?
ନାଇଁ ନାଇଁ ଆମ ଘର ପାଖରେ ନାହିଁ। ସିଏ ଟିକେ ଦୂରରେ ଅଛି ଟିକେ ସାଉଣ୍ଡ ଟା ଆସେ ଆଉ।
ଓହୋ ହୋ
ନାଇଁ ନାଇଁ ବହୁ କମ ସାଉଣ୍ଡ ଆସେ ତମର ଯେମିତି ଜୋର ଆସିଲା ସେମିତି ଆସିବନି ଠିକ କମ୍ ଆସିବ।
ଆମର ତ ଏଇଠି ପୁରା ଆମ ଛାତ ପାଖରେ ଲାଗିକି ଟ୍ରେନ୍ ଟା ପୁରା।
ଏ ତମେ ତ ବଢିଆ ତମେ ସବୁଦିନ ଟ୍ରେନ ଦେଖିପାରୁଥିବ ନା।
ହଁ ଛାତଗରୁ ଗଲେ ଟ୍ରେନ ସ ଦେଖିବାରୁ। ହଁ କିନ୍ତୁ ଇଏ ଯେ ଷ୍ଟେସନ ଟାକୁ ଯିବା ପାଇଁ ହେଲେ ଏମିତି ବୁଲିକି ଯିବାକୁ ପଡେ। ଯଦି ଆମର ଏଇ ଏଇ ଘର ବୋୋ ଦେଇଇୁ ଭଲ ହୁଅନ୍ତା। ମୁଁ ଛାତ ପୁରୁଷ ଦ୍ୱଇଁ ପଡ଼ନ୍ତି।
ଛାତ ଉପୁର ଗଟ ଗୋଡ ହାତ ଭାଙ୍ଗିବ ସବଠୁ ଆଉ।
ରାତି ସାତଟା ବେଳେ ସିଧା ଷ୍ଟେସନ ଟା େସନ ଯୁଡା ସେଠିକି ଖାଇଥିଲେ ନା ଆଉ ଛାତରେ ପଡନ୍ତି ଆଉ କଣ। ନହେଲେ ଗୋଟେ ସିଢଡି କରି ଦିଅନ୍ତି ଆଉ।
ହଁ ସେଇଟା କରିଦିଅ ସେଇଟା କରିଦିଅବି। ଗଭର୍ଣ୍ଣମେଣ୍ଟୁ କହିକି ଗୋଟେ ସିଡି କରିଦିଅ।
ହୁଁ ହୁଁ ହ
ହ ଆଉ ସବୁ କଣ ଖବର?
ହଁ ଏମିତି ଆଉ ଚାଲିଛି ଆଉ।
ଆଉ ତୋ ସାଙ୍ଗ ଫାଙ୍ଗ? ଆଉ ଏଇ ଗୋଟେ ଯୋଉ ଆମ ତମ ସାଙ୍ଗ ଯିଏ ଥିଲେ କଣ ତାଙ୍କ ନାଁ ମୁଁ ଭୁଲିଗଲି ତା ରେ କଣ ବାହାଘର ଫାଘର ଠିକ୍ ହେଇଛି?
ହଁ ତାର ବାହାଘର ରବିବାରେ ଆରି ଆର ରବିବାର ତାର ବାହାଘର।
ତମେ ଯାଉଛ?
ହଁ ଯିବି ଯାହେଲେ ମୋର କ୍ଲୋଜ ସାଙ୍ଗ ଟା ନା ଆଉ। ଓ ଯିବି ଆଉ। ନଗଲେ ଖରାପ ହବ ସେ ଆସିଥିଲା ନା ମୋ ବାହାଘରକୁ।
ଆଛା ଆଚ୍ଛା ଦେଖା କରିଥିଲା ତାହେଲେ।
ହଁ ହଁ ହଁ ଦେଖା ହେଇଥିଲୀ।
ଓ ହୋ ଭଲ ସେ ବା ଏଠି ଭୁବନେଶ୍ୱରରେ ତମ ସାଙ୍ଗରେ ହଷ୍ଟେଲରେ ରହୁଥିଲେ ବୋଧେ?
ନା ନା।
ସିଏ କଣ ତମେ ତମେ ଯୋଉଟା ପାଠ ପଢୁଥିଲ ସେଇ ପାଠ ପଢୁଥିଲେ ନା କଣ ଅଲଗା?
ହୁଁ ହୁଁ ସେମ୍
ଓହୋ ଆ ତମେ ତ ଜବ୍ କଲ ସେ ତ ଜବ୍ ଫବ୍ କଲେନି?
ଏଇଟା ତାଙ୍କ ନିଷ୍ପତ୍ତି ସେ ଯାହା କରିବେ
ଆଚ୍ଛା ଆଚ୍ଛା ଆମର ତ ସବୁ ଏତେ ହଇରାଣ ହେଉଛୁ ଯେ କୁହନି।
ହୁଁ।
ହୁଁ। ମଣିଷ ଟିକେ ଜବ ଫବ୍ ଭଲ ଜବ୍ ଖୋଜୁଛି ଯେମିତି ଚାଳିଶ ପଚାଶ ହଜାର ଟଙ୍କା ମିଳିବ ଲୋକ ଖୁସୀ ରେ ରହିବେନି।
ସେଇଟା ତା ପାଇଁ ହେଟା କାମକୁ ସେଇ ହିସାବରେ ହାର୍ଡ ୱାର୍କ କରିବାକୁ ପଡ଼ିବ ନା
ହୁଁ ହୁଁ।
ଯଦି ତମେ ପଢ଼ିଥାନ୍ତ ବି ହେଇଥାନ୍ତା ତମେ ପଢ଼ିଲନି ବେଶୀ ଏବେ କରିବା ପାଇଁ ହେଲା ତମକୁ ସେମତି ଟାଇପ୍ ର ତମେ କିଛି ମଲ୍ଟିନାସନାଲ କମ୍ପାନୀରେ ଟ୍ରାଏ କର ହ ମାନେ ଫାର୍ଷ୍ଟ ରୁ ତ ଅଳ୍ପ ସାଲରୀ ମିଳିବ କିନ୍ତୁ ସେଠିି ତମେ ରହିଲ
ହୁଁ ହୁଁ।
ଭଲ ହାଇକ୍ ହେଇପାରିବ ମାନେ ଦି ତିନି ବର୍ଷ ପରେ ତମର ତିରିଶ ଚାଳିଶ ହଜାର ବି ହେଇପାରିବ ତାଠୁ ଅଧିକା ବି ହେଇପାରେ।
ହଁ ହଁ।
ତମେ ସେଇଥିରେ ତ ଟ୍ରାଏ କରନ୍ତ ତମେ କାଇ କରୁନ ଆଉ ନହେଲେ ତମେ ଯଦି ତମେ କଣ ପଢ଼ିଚ କଣ ତମେ?
ମୁଁ ବା ଗ କମର୍ସ ଏ ଯୋଉ ହଁ ବାଣିଜ୍ୟ ବିଜ୍ଞାନ
ହଁ ତ ତମେ ଆକାଉଣ୍ଟାଣ୍ଟ ଫାକାଉଣ୍ଟାଣ୍ଟ ଯାହାବି କିଛି ଆସୁଛି ତମେ ଲିନ୍ ଡିନ୍ ନକ୍ରି ଡଟ୍ କମ୍ ଏଇଥିରେ ସବୁ ଦେଖ ଆକାଉଣ୍ଟାଟ୍ ର ହେଲା ହୁଁ ସେଥିରେ ବି ଭଲ ପଇସା ଗୋଟେ
ଏ ଗୋଟେ ପଇସା କମେଇଲା ପରେ ଆଉ ଇଚ୍ଛା ହୁଏନି ପଢ଼ାପଢ଼ି କରିବାକୁ ଏଇଟା ହେଲା ଭୁଲ୍
କରିବା ପାଇଁ ଆମ ଦେଖ ଗୋଟେ ଆଡଭୋକେଟ୍ ପାଖରେ ବି ଯଦି ଆକାଉଣ୍ଟାଣ୍ଟ ତାର ବି ଦରକାର ହୁଏ ଗୋଟେ ଚାଟାଡ଼ ଆକାଉଣ୍ଟାଣ୍ଟ କୁ ଆକାଉଣ୍ଟାଣ୍ଟ ଦରକାର ହୁଏ। ତାହାଲେ ସେମାନଙ୍କର ସବୁ ଅଫିସ୍ ଅଛି ନା ଆଉ ଏମାନଙ୍କ ପାଖରେ ରହିକି ବି ସେମାନେ ଭଲ ପଇସା ଦିଅନ୍ତି ରହିଲା ପରେ। ହେଲା ତାଙ୍କର ଯେତେବେଳେ ସବୁ କାମ ବୁଝିବ ତ ସେମିତି ଟାଇପ୍ ର କିଛି ଖୋଜ ଆଉ ଲିନ୍ ଡିନ୍ ନକ୍ରି ଡଟ୍ କମ ରେ ବି ଭଲ ଆକାଉଣ୍ଟାଣ୍ଟ ର ପୋଷ୍ଟ ବାହାରୁଥିବ ତମେ ସେଥିରେ ଦେଖ।
ହୁଁ ହୁଁ।
ଆମ ଲୋକାଲ୍ ଏରିଆ ହଉଛି ଲୋକାଲ୍ ଏରିଆ ରେ ଦେଖିବ ଦୂର ଜାଗାକୁ ତ ବେଶୀ ପଇସା ହବନି କାରଣ ଯେହେତୁ ତମର ଆଉ କିଛି କୋର୍ସ ନାହିଁ। ତମେ ଯଦି ଚର୍ଟାଡ ଆକାଉଣ୍ଟଟେଡ୍ ପଢ଼ିଥାନ୍ତ। ଦେନ୍ ଭଲ ମିଳିଥାନ୍ତା।
ଚାର୍ଟାଡ ଆକାଉଣ୍ଟ ଆଗେ ସିକ୍ୟୁରିଟି କ୍ଲିୟର୍ କରିବାକୁ ପଡିବ। ଗୋଟେ କୋର୍ସ ଅଛି। ସେଇଟାକୁ କ୍ଲିୟର୍ କଲେ ତାପ
ସେଇଟା ପଢ଼ିକି କ୍ଲିୟର୍ କରିଥାନ୍ତ। ତମେ କହିଁକି ପଢ଼ିଲାନି?
ଗ୍ରାଜୁଏସନ୍ ସରୁ ସରୁ ଏ ଅଢ଼େଇ ହଜାର ଟଙ୍କିଆ ଚାକିରି ମିଳିଗଲା ତ ସେ ଭଲ୍ ଲାଗିଲା ଟିକେ ଆଉ।
କଣ କହିଲ?
ମୁଁ କହିଲି ଯେ କା ବ୍ ଗ୍ରାଜୁଏସନ୍ ଯେତେବେଳେ ସରିଲା ତାପରେ ମୋତେ ଅଢ଼େଇ ହଜାର ଟଙ୍କିଆ ଚାକିରି ମିଳିଗଲା ତ ମୁଁ ସେଇଥିରେ ବହୁତ ଖୁସି ହେଇ ଗଲି ଆଉ।
ହଁ ହୁଁ, ତେଣୁ ଭବିଷ୍ୟତ କୁ ନା ନା ଭବିଷ୍ୟତ କଥା ଯଦି ଭାବ ବିଥାନ୍ତ, ଦେନ୍ ତୋମେ ସେଇଟା କରି ନଥାନ୍ତ। ଜଞ୍ଜ ମାନେ ଗ୍ରାଜୁଏସନ୍ ସରିଲା ପରେ ଯୋଉ ଚାକିରି ଟା ମିଳେ ସେଇଟା ଝିଅ ପିଲାଙ୍କ ପାଇଁ ଠିକ୍। ଯେହେତୁ ସେମାନେ ଇନ୍ ଫ୍ୟୁଚର୍ ରେ ମାନେ ଯଦି ତାଙ୍କର ଘର ଲୋକ ପଢେଇ ନ ପଢ଼େଇ ପାରିଲେ। ତ ସେମାନେ କଣ ହଁ ଛୋଟ୍ ମୋଟ୍ ଚାକିରି କରିକି ରହିଗଲେ। ହେଲେ ତୋମେ ତ ପୁଅ ପିଲା ନା? ତୋମେ ତ ଯାହା ହେଲେ ଆଜି ନହେଲେ କାଲି ବାହା ହେଇଥାନ୍ତ। ଏଇଟା ବି ଭାବିଥାନ୍ତ, ତୋମେ ବି ଏଇନା ସଂସାର କରିଥାନ୍ତ। ତୋମ ବା ତୋମ ବାହା ବି ନହେଲେ କଣ, ବାପ୍ ନିଜର ବାପା ବୋଉ ବି ତ ଅଛନ୍ତି ନା, ତାଙ୍କୁ ବି ଚଳେଇବାର ଅଛି। ତ ତୋମେ ଏତି ଏମ୍ ଏଇ ମାନେ ସେ ତିକି ପଢ଼ିକି କେମିତି ମାନେ ତୋମେ କଣ ପାଇଁ ପଶିଗଲ ମାନେ ଇଏ ରେ? ଯଦି ବି ଧର ମାନେ ଜବ୍ କଲ, ଲୋକ ଏଇ ଟାଇପ୍ ର ବି ଅଛନ୍ତି। ତାଙ୍କ ଘର ଲୋକଙ୍କର ଯଦି ଫାଇନାନ୍ସିଆଲି ଠିକ୍ ନାହିଁ ସେମାନେ ନିଜ ଇନକମ୍ କରିକି ବି ପଢ଼ୁଛନ୍ତି। ମାନେ ନିଜର ଯୋଉ କୋଚିଂ କରୁଛନ୍ତି ତାର ହୁଁ, ଯୋଉ ମାସିକ ଯୋଉ ହଁ ଫିସ୍ ନିଅନ୍ତି ଟିଚର୍ ମାନେ ଉଁ, ତାଙ୍କୁ ଦିଅନ୍ତି, ତୋମେ ସେମିତି ନହେଲେ କରିଥାନ୍ତ। ତୋମେ କଲନି କଣ ପାଇଁ?
କଲିନି ନେଗଲେଟ୍ କରିକି ନିଜେ ଖରାପ କରି ଦେଲି ଆଉ। ଅ, ଅ, ତୋମେ ଗୋଟେ ଦେଖୁଥାଅ ମୋ ପାଇଁ ଚାକିରି ଫାକିରି, ତୋମେ ଯାହା କହିବ କରିବି।
ଆରେ ମୁଁ ଯଦି ତୋମ ନି- ମାନେ ତୋମ ପାଇଁ ଦେଖନ୍ତୁ। ମୋ ପାଇଁ କଣ ମୁଁ ଆଉ ଦେଖି ପାରନ୍ତିନି?
ମୁଁ କୋଉଠୁ ଦେଖିବି? ମୋତେ ତ ନିଜ ପାଇଁ ମିଳୁନି ନା। ଆଉ ତୋମର ତୋମର ଯ ଯେତିକି କୋର୍ସ ମୋର୍ ବି ସେତିକି କୋର୍ସ। ହଁ ମୁଁ ହେଲେ ଟିକେ ଅଧିକ କୋର୍ସ କରିଥାନ୍ତି, ହଁ କୋଉଠି ମୁଁ ସେମିତି ଗୋଟେ ଅଧିକ ଭଲ ପୋଜିସନ୍ ରେ ଥାଆନ୍ତି। ତୋମ ପାଇଁ ଦେଖିଥାନ୍ତି। ମୁଁ ବି ସେଇ ଗ୍ରାଜୁଏସନ୍ ହିଁ କରିଚି ହେଲା।
ଓହୋ, ତୋମେ ମେଟ୍ରିକ୍ ପରେ ସାଇନ୍ସ ଫାଇନ୍ସ କାଇଁ ପ ପଢ଼ିଲନି?
ପଢ଼ିଥିଲି। ସେଇଟା ଅଲଗା ଷ୍ଟୋରୀ ସେଟା ଛାଡ଼ ମୁଁ ସେ ବିଷୟରେ କିଛି ବି ଆଲୋଚନା କରିବା ପାଇଁ ଚାହୁଁନି ହେଲା। ଘରେ ଯାହାବି ଅସୁବିଧା ଯାହା ବି କିଛି ତ ମୋ କହିବା କଥା ଏଇଆ ଯେ କି ତୋମେ ସେମିତି ହିଁ କର, ଦେଖ ମିଳିଯିବ।
ଆଚ୍ଛା, ହଉ ହଉ ଦେଖିବା। ଆଉ ତୋମର ସେପଟେ ବର୍ଷା ଫର୍ଷା ହୋଉଛି ନା ହୋଉନି?
ବର୍ଷା ସକାଳୁ ହୋଉଥିଲା ଏବେ ଟିକେ ଛାଡିଛି।
ଉଁ, ଆମର ତ ଏପଟେ ଲାଗି ରହିଛି।
ହଁ, ହଁ ନାଇଁ ଟିକେ ଛାଡିଛି ଆଉ।
ଓଃ, ଓହୋ ଓ, ଆଉ ତୋମେ କୋରାପୁଟ୍ ଫୋରାପୁଟ୍ ଯାଇଥିଲ ବୁଲାବୁଲି କରିବା କେମିତି କଣ ଭଲ ଜାଗା? କେମିତି କୋରାପୁଟ ହେରିକା କଣ ପିକନିକ୍ ଫିକନିକ୍ ଯାଇଥିଲ ଦେଖୁଥିଲି ତୋମ ଫୋନ୍ ରେ ତ ଷ୍ଟାଟସ୍ ହେରିକା। ସେ କଣ କେମିତି ଭଲ ଜାଗା ବୁଲାବୁଲି କରିବା ପାଇଁ ଭଲ ଜାଗା ମିଳିବ?
ହଁ, ହଁ ଭଲ ଜାଗା ଏବେ ବର୍ଷା ଦିନେ ବଢ଼ିଆ ଲାଗୁଥିବ। କିନ୍ତୁ ଏଇଆ ଯେ ବର୍ଷା ଦିନେ ଯେହେତୁ ପାଣି ଫାଣି ସବୁ ଆଡ଼େ ମାନେ କଣ୍ଟିନିୟୁସ୍ ବର୍ଷା ହଉଛି ନା ତ ଦେଖିକି ଯିବ। କୋଉଠି ଯଦି ପାଣି ଫାଣି ସୁଅ ଲାଗିଥିବ ମୁଁ ଦେଖୁଥିଲି ସବୁ ଫୋନ୍ ରେ ଏମିତି ଗାଡି ଭାସ ସି ଯାଉଛି। ହଁ ମାନେ ମାନୁନାହାନ୍ତି ସେ ପାଣି ଉପରେ ନେଇ ଯାଉଛନ୍ତି ଗାଡିକୁ ସେମାନେ ତାଙ୍କର ଭାସି ଯାଉଚି କଣ କରିବେ ଅମାନିଆରାକ ଆଉ।
ଉଁ ହୁଁ ନାଇଁ ସେପଟେ କଣ କଣ ଭଲ ଭଲ ଜାଗା କଣ ଅଛି? କହିଲ ଟିକେ ଆମେ ଯିବାର ଅଛି ବୁଲିବାକୁ ମାନେ ତମେ ପୁରା ନିଜେ ଯାଇଥିଲ ତ? ଇଏକୁ
ହୁଁ ହୁଁ ହୁଁ ହୁଁ ଦେଓମାଳି ତ ହଳମାଳି ତାପରେ ଡୁଡୁମା, ରାଣୀ ଡୁଡୁମା ଆଉ ପୁଞ୍ଜିସେଲ୍। ଆଉ ଯୋଉ ନାଲକୋଠି ଗୋଟେ ହନୁମାନ ମନ୍ଦି ର ଅଛି ଆଉ ଗୋଟେ କଣ୍ଟା ଭୁଆଶୁଣି ମା କଟା କଣ୍ଟା ଭୁଆଶୁଣି ମନ୍ଦିର ସେଇଟା ଗୋଟେ ଆଉ ହେଲା ଗୋଟେ କଣ? ହଁ ଯୋଉ କୋଉ ଡ୍ୟାମ୍ ଗୋଟେ ଅଛି କଣ ତା ନାଁ ଟା ମନେ ପଡୁନି କୋଲାପ୍ କୋଲାପ୍ ଡ୍ୟାମ୍ ଗୋଟେ ଅଛି। ହୁଁ ଆଉ ଗୁପ୍ତେଶ୍ଵର ଅଛି ବାଲଦା କେ
ଉଁ ହୁଁ।
ବୋହୁତ ସାରା ଜାଗା ଅଛି ବୁଲିବା ପାଇଁ।
ହଁ ଚାଉଁ ବାବୁ ସ ସାଙ୍ଗମାନେ ସବୁ ଯିବୁ ବୁଲି ବୁଲିବାକୁ ଦେଖାଯାଉ କଁ ହଉଛି।
ହୁଁ ଯାଉଚ ଆଉ ବଢିଆ ଜାଗାଟେ।
ଆଉ ସେଠି ରୁହା ରୁହି କେମତି କଁ ପ ସେଠି ରହିିଲ
ଆମେ ସେଠି ଗୋଟେ ଆମ ସାଙ୍ଗ ଟା ନା ସିଏ ତାଙ୍କ ବାବା ଟିକେ ଗୋଟେ ଚାକିରି କରିଛନ୍ତି ତାଙ୍କୁ ତାଙ୍କର ସେଠି ଘର ଅଛି ହେଲା ଆମେ ସେଇଠି ରହିଥିଲୁ। ନାଇଁ ନାଇଁ ସେମିତି ନିଜର ଘର ଅଛି ଆମେ ସେଇଠି ତାଙ୍କ ଘରେ ରହିଥିଲି ଆଉ।
ଉଁ ତଥାପି କେତେ ଟଙ୍କା କଁ ଖର୍ଚ୍ଚ ହେଲା ତମର?
ଆମର ଖିଆ ପିଆ ଆମ ହାତୁରୁ। ଆଉ ବାକି ଯାହାବି ଖର୍ଚ୍ଚ ହେଇଥିଲା ଯେତେ ଜଣ ଯାଇଥିଲୁ ସବୁ ଭାଗ ବାଣ୍ଟି ଦେଇଥିଲୁ ହେଲା। ତ ଜଣକେ ସେଇ ଦି ହଜାରେ ପଡ଼ିଥିଲା ଆଉ ଦି ହଜାରେ ନା ଏକୋଇଶହ ଏମିତି କଣ ପଡ଼ିଥିଲା। ହଁ ଖାଇବା ଯାହା ନିଦ ହାତୁରୁ ଯିଏ ଯେମିତି ତମେ ଖାଇ ପାରିଲ ଯେମିତି ତମେ ଯଦି ବହୁତ ବିରିୟାନୀ ଫିରିୟାନୀ ଏମିତି ଟାଇପ ର ଖାଇବା ଦରକାର ଦି ଟାଇମ୍ ତିନି ଟାଇମ। ହଁ ସେଇ ହିସାବରେ ପଇସା ତମ ନିଜ ଖାଇବାକୁ ନେଇକି ଆଉ ତ ଟୋଟାଲ ମୋର ଯେତିକ୍ ଖର୍ଚ୍ଚ ହେଇଥିଲା ସେ ତିନି ହଜାର ଭିତରେ ହିଁ ହେଇଥିଲା।
ତମେ କେତେ ଜଣ ଯାଇଥିଲ କି ବୁଲାବୁଲି କରିଦେଲ ଯାହାହଉ। ଏମିତି ଫର୍-ଫର୍ମାଲି ନିଜେ ଗଲେ କେତେ ଟଙ୍କା ଖର୍ଚ୍ଚ ହବ?
ଚାରି ପାଞ୍ଚଟା ଖର୍ଚ ମାନେ ଚାରି ପାଞ୍ଚଟା ଜାଗା ହିଁ ଖର୍ଚ୍ଚ
ଗଲ କୋଉଥିରେ ଏଠୁ ବସ ରେ ନା କାର ଫା
ବସ ରେ ଗଲୁ ବସ ରେ ଟ୍ରେନରେ ଯାଇଥାନ୍ତୁ ଯେ ଟ୍ରେନ ଟିକେଟ ଆଭେଲେବୁଲ ନ ଆମର ପୋଗ୍ରାମ ହେଲା ଆ ସଡ଼ନ ବନିଲା ହେଲା ତ ପୋ ସ ପୋଗ୍ରାମ୍ ଟା ଯେତେବେଳେ ସଡ଼ନ ବନିଲା ତ ଟ୍ରେନ୍ ଟା ମିଳିବା ବି ଏତେ ଦୂରକୁ ମାନେ ପସିବୁଲ ନୁହଁ ନା। ତ ଆଗୁରୁ ଯଦି ଟ୍ରେନ୍ ରେ ଯାଇଥାନ୍ତେ ଆଉ ମାନେ ଯୋଉ ବସ ରେ ଯାଇଥିଲୁ ବୋଲି ବସ୍ ଭଢା ହେଲା ଗୋ ଯିବା ପାଆଁସ ଆସିବା ପାଆଁସ। ହେଲା ଆଉ ପୁଅପିଲାଙ୍କର ତ ଅଧିକ ପଇସା ଥିଲା। ଯେହେତୁ ମାନେ ଆମର ଯୋଉ ବସ୍ ରେ ଯାଇଥିଲୁ ଓମ୍
ଗାଡିର ଭଡା ଥେଲା ଯିବା ପାଞ୍ଚସହ ଆସିବା ପାଞ୍ଚସହ ଧର ହଜାରେ ଟଙ୍କା ଗଲା, ଆଉ କଣ ସବୁ ହୋଟେଲ୍ ଫୋଟେଲ୍ ର ଖର୍ଚ୍ଚ କଣ କିଛି ଜାଣିଛ ନା
ହୋଟେଲ୍ ନୁହଁ, ଆମେ ସେଠି ଯୋଉ ଯାଇକି ରହିଥିଲୁ ଆମେ ଯୋଉ ଜାଗାକୁ ସବୁ ଗଲୁ ଆମେ ଗୋଟେ ଗାଡି ବୁକ୍ କରିଥିଲୁ ବସ୍ ଗୋଟେ ଛୋଟ ମିନି ବସ୍ କରିଥିଲୁ। ହେଲା ତ ସେଇ ବସ୍ ରେ ଆମେ ବୁଲିଥିଲୁ ତ ତାର ଯୋଉ ଖର୍ଚ୍ଚଟା ହେଇଥିଲା ହେଲା ଜଣେକେ ସେଇ ହଜ ସିଏ ଟୋଟାଲ୍ କେତେ ଏମ୍ତି କେତେ ନାଇଁ ମାନେ ତାର ହଉଚି ଅଲଗା ସବୁ ଭଡ଼ା, ମାନେ ତାର ଦିନକୁ ଚାର୍ଜ ଯେତିକି ସେ ତାର ଗାଡି ଭଡା ଏତିକି ଅଲଗା, ତାପରେ ଯୋଉ କିଲୋମିଟର ହିସାବ ରେ ପଇସା ହେଲା। ମନେ ପଡୁନି ହିସାବ ହେଇଥିଲା, ଜଣେକେ ସେଇ ହଜାରେ ଭଳିଆ ପଡିଥିଲା ଆଉ।
ଆଚ୍ଛା-ଆଚ୍ଛା ହଉ-ହଉ।
ହୁଁ।